ମୋ କଥା ଶୁଭୁଛି ନା?
ଆଜ୍ଞା ଶୁଭୁଛି।
ହଁ ମୁଁ କହିଲି କାଳେତୋ ଫୋନରେ ଅସୁବିଧା ଥିବ ସେଥିପାଇଁ।
ଆରେ ଫାଷ୍ଟ ମୁଁ କ ଏଇ ଶୋଇଥିଲି।
ଓହୋ ମୁଁ ଦୋଳି ଖେଳୁଛି ମଁ ରଜ ଏ ପର୍ଯ୍ୟନ୍ତ ସରିନାହିଁ ନା।
ଆ ତମ ରଜ ବାକି ଅଛି?
ତାରେ ଦୋଳି ଖେଳିବାକୁ ଯିବାକୁ ଆମ ଘରେ ଯଉ ଦୋଳି ଲାଗିଛି ସବୁପା ସେଇ ଛୋଟ ପିଲା ଆସିକି ଖେଳନ୍ତି।
ହଁ।
ତାଙ୍କୁ ଆଉ ମନା କରିକି ଖେଳିବ ନା ସେମତି ଟିକେ ଟିକେ ଖେଳିଚି ଏବେ ମନ ଇଚ୍ଛା ବସିକି ଝୁଲୁଚି ଆଉ।
ଖାଇଥିଲା କଣ?
ନାଇଁ ଯେ ମୁଁ ସନ୍ଧ୍ୟାରେ କିଛି ଖାଇନି।
କାହିଁକି?
ଖାଇନି ସେମିତି କିଛି କଥା ନାଇଁ ଖାଇନି ଆଉ।
ଆଚ୍ଛା।
ଇଚ୍ଛା ହେଲାନି ତମେ କଣ ଖାଇଚ?
ମୁଁ ପାଏସ ଖାଇଥିଲି ସନ୍ଧ୍ୟାଏଳେ।
ଅ ହ ଆଜି ମନ୍ଦିର ପ୍ରସାଦ କେମିତି ଲାଗିଲା?
ବହୁତ ବଢିଆ ବହୁତ ଦିନ ପରେ ଖାଇଲି ତ ଭଲ ଲାଗିଲା।
ମନ୍ଦିର ପ୍ରସାଦ ସବୁଦିନ ଖାଇଲେ ବି ଭଲ।
ହଁ ଆମ ଭାଗ୍ୟରେ କେତେବେଳେ କେମିତି ମିଳିଯାଉଚି ଆଉ।
ଯୋଉମାନେ ଆମିଷ ଖଉନାହାନ୍ତି ସେମାନଙ୍କ ପାଇଁ ତ ଆହୁରି ଭଲ।
ହଁ।
ତମେ କଣ ଆମିଷ ଖାଅ ନା ଖାଅନି?
ନାଇଁ ମୁଁ ମଝିରେ ପୁରା ଛାଡି ଦେଇେଇଥିଲି ଚାରି ପାଞ୍ଚ ବର୍ଷ। ତାପରେ ମତେ ଘରେ ପୁଣି ଜବରଦସ୍ତି ଖୋଇଦେଲେ।
କାଇହିଁକି ଜବରଦସ୍ତ କାଲେ ଛାଡି ଦେଇଥିଲେ ତ ଛାଡି ଭଲ ନା।
ଆରେ ଛାଡି ଦେଇଥିଲେ ନା ମତେ ଖୋଇଦେଲେ ଫିର ପୁଣି ଏ ଆଉ ଟିକେ ବଡ ହେଲେ ଛାଡିଦେବି ମାନେ
ମୁଁ ଛାଡ଼ି ଦେଇଚି ତିନି ବର୍ଷ ଖଣ୍ଡେ ହେଇଯିବ ମୁଁ ପୁରା ଛାଡିଦେଇଚି
ଥା ମୁଁ ତ କହୁଚି ଆଇଁଷ ସହିତ ପିଆଜ ରସୁଣ ବି ଛାଡିଦେବି।
ବାସ୍ ହଁ ସେଇଟା ମାନେ ତୁଳସୀ ମାଳା ଆମେ ଯୋଉଟା କୁହନ୍ତିନି ପକେଇବା ପାଇଁ
ହଁ।
ଟା ପରେ ଆମେ ଭବାନଙ୍କ ଇଏରେ ଆ କଣ ତ ସେଇ ପଥରେ ଆମେ ଅଗ୍ରସର ହେଇ ସାରିଚୁ ଯେହେତୁ
ସେଟା ମାନେ ନ ଖାଇଲେ ବି ମାନେ କରିବାକୁ ପଡୁଚି ବେଳେ ବେଳେ
ହଁ ଆରେ ପିଆଜ ରସୁଣ ଏଇଥିପାଇଁ ଖାଆନ୍ତିନି କି ସେଟା ଅ କଣ ତା ଦେହରେ ତମ ଗୁଣି ଥାଏ ମତଲବ ସେଟା ଖା ହଁ ସେଇଟା ଖାଇଲେ ଯୋଉଟା କି ଆମକୁ ରାଗ ଆସିବ ଇଏ ଆସିବ ସେ
ତମେ ପଢୁଛ କି ଭ ଭଗବତ ଗୀତା ପଢୁଛ କି?
ନାଇଁ ପଢୁନି କିନ୍ତୁ ମୁଁ ଏସବୁ ଜାଣିଚି ମତେ ଏସବୁ ବହୁତ ଭଲ ଲାଗେ ଜାଣିବା ପାଇଁ ଇଏ ମୁଁ ଆଗକୁ ଭାବିଚି ମୁଁ ଦୀକ୍ଷା ବି ନେଇ ଯାଇଚି ମୁଁ କେବଳ ଶୁକ୍ରବାର ପିଆଜ ରସୁଣ ଖାଏନି ଆଉ ବାକି ସାରାଦିନ ଖାଏ।
ଶୁକ୍ରବାର ଯୋଉମାନେ ଖାଆନ୍ତିନି ସେମାନଙ୍କୁ ସନ୍ତୋଷୀ ମାଆଙ୍କୁ ପୂଜା କଲେ ଖାଆନ୍ତିନି।
ସା ସେଟା ଆଉ ଗୋଟେ ଅଛି ଆମର ଯୋଉ ଜୟଗୁରୁ ନାହାନ୍ତି?
ହଁ ଜୟଗୁରୁ ଦୀକ୍ଷା ହଁ।
ହଁ ସେଇଟା ହିଁ ମୁଁ ଦୀକ୍ଷା ନେଇଥିଲି ଏଇଟ୍ କ୍ଲାସ ରେ।
ଓହୋ। ନାଇଁ ହଁ ପଢୁ ନ ଭଗବତ୍ ଗୀତା ଡେଲି ପଢ? ସେଟା ଆହୁରି ଭଲ ସବୁଦିନ ପଢିବ ସନ୍ଧ୍ୟା ତମେ ଗାଧେଇ ସାରିକି ପଢ଼ ସନ୍ଧ୍ୟା ସମୟରେ ମାନେ ସନ୍ଧ୍ୟା ଦେବା ପରେ ପଢ ବହୁତ ଭଲ କହିବାକୁ ଗଲେ ଅନୀ ଯା ମାନେ ହଁ ହଁ ମୁଁ ପଢୁଚି।
ଆ ଟିକେ କହୁନ ମତେ ମତେ ଭଲ ଲାଗେ ଶୁଣିବା ପାଇଁ ଏଇଗୁରା।
କଣ କହିବି ମାନେ ଯେବେଠୁ ପଢା ଆରମ୍ଭ କରିଛି ସେବେଠୁ ଜୀବନର ଗ କାରଣ ଡ଼ାଇରେକ୍ଟ ଆମେ ଭଗବାନଙ୍କୁ ସେଟା ଆସିଚି ନା, ଭଗବାନ ଶ୍ରୀକଷ୍ଣ ନିଜେ କହି ସେଠି ଯୋଉଟା ଲେଖା ହେଇଚି ଆମେ ଏ କଳି ଯୁଗରେ ତ ଭଗବାନଙ୍କୁ ପାଇପାରୁ ନାହାନ୍ତି, ଗୋଟେ କଥା କହିବାକୁ ଗଲେ। ତାକୁ ତାଙ୍କର ବାଣୀ କାହିଁକି ନ ପଢିକି ଆମେ ଶୁଣିପାରିବା, ସେଇଟା ତ ଗୋଟେ ହିଁ ଉପାୟ ଆମେ ଭଗବାନଙ୍କୁ ସମୃଦ୍ଧ ହେଇପାରିବା। ନହେଲେ ହରେ କୃଷ୍ଣ ନାମ ହି ଜପ କରିପାରିବା।
ହଁ।
ସେଇଟା ହିଁ ଗୋଟେ ମାତ୍ର ଉପାୟ ଭଗବାନଙ୍କ ସହ ସଂଯୋଗ କରିବା ପାଇଁ।
ତମେ ଜ ତମେ ଡେଲି ଡେଲି କରୁଚ କି?
ହଁ ହଁ ମୁଁ କରୁଚି।
ମାନେ ତମର ଅଛି କାଉଣ୍ଟର ନା ଯୋଉ ଆର ଯୋଉ ମାଳି ଟା?
କାଉଣ୍ଟର ମାନେ ମୋ ସାନ ଭଉଣୀ ର ଅଛି ସେ କରୁଚି, ଆଉ ମୋର ମାଳା ଅଛି। ଆମ ଦୁଇ ଜଣ ଙ୍କର ଅଛି।
ତମେ ହେଟା ଆଣିଲ କୋଉଠୁ?
ମୋର ଜଣେ ଭଉଣୀ ଅଛନ୍ତି ସେ ଦେଇଥିଲେ ତମ ଦରକାର କି? ବ ବହି ମାଳା ତା ସହିତ ମାଳା ବ୍ୟାଗ ଦରକାର ଯଦି ମୁଁ ନେଇକି ତମକୁ ଦେଇପାରିବି। କିନ୍ତୁ ଟିକେ ପଇସା ପଡିବ ଆଉ।
ହଁ କେତେ ଟଙ୍କା ପଡିବ?
ବହିଟା ହଉଛି ତିନିଶ। ଠିକ ଅଛି, ଆଉ ମାଳା ଆଉ ମାଳା ବ୍ୟାଗ୍ କଥା ମୁଁ କହି ପାରିବି, ସେ ମତେ ମୁ ବହିଟା କେ ଜାଣିଥିଲି।
ଶୁଣ ତମେ ମତେ ବୁଝିକି କୁହ ମୁଁ ନେଇଆସିବି ଗୋଟେ ଆଉ।
ଆଚ୍ଛା ଠିକ ଅଛି, ମୁଁ ତମକୁ ବୁଝିକି ତମକୁ ମାନେ କ ଜ ଆଣିିକିବି।
ଆଉ ଯୋଉ ଇଏ ସେ ଯୋଉ ସେ ଯୋଉ ସେ ଯୋଉ ମାଳା ଟା ଅରିଜିନାଲ ତ?
ମାଳଟା ଅରିଜନାଲ।
ତମେ କେମିତି ଜାଣିଲ?
କାହିଁକି ନା ସେ ଆମେ ଗଲୁନୁ ଅ ଭୁବନେଶ୍ୱର ଅଛି ଇସ୍କାନ ମନ୍ଦିର। ସେଇଥି ପାଇଁ ଅଣା ହଉଚି।
ଆଛା।
ସେଇଠୁ
ତମେ ଭଗବାନଙ୍କୁ ବହୁତ ମାନ କି?
ନିହାତି ଭାବେ ଏଟା ପଚାରିବାର କଥା ଅଛି।
ତମକୁ ବହୁତ ମାନେ କିଏ ବହୁତ ପସନ୍ଦ?
ସେମିତି କହିବା ମାନେ ଏବେ ଯାହାେତୁ ଜାଣିଲେ ଆମର ଗୋଟେ ବୋଲି ଭଗବାନ ଶ୍ରୀ ଶ୍ରୀକୃଷ୍ଣ। ଠିକ୍ ଅଛି ତାଙ୍କର ଅନେକ ଅବଦାର ଅଛନ୍ତି ଆଉ ରହିଲେ ବାକି ତେତିଶ କୋଟିକି ବି ସେଇ ଭିତରେ ଭଗବାନ ଯତି ଆମେ କହୁଛ ତେତିଶ କୋଟି ଦେବତା ଅଛନ୍ତି ହେଲା। ସେଟା ହେଲା ଭଗବାନଙ୍କ ବତ୍ସ ଯେମିତି ଆମେ ବି ହୋଉଚି ମଣିଷ ଆମର ଆଖି ତାଙ୍କ ନାକ ହାତ ଗୋଟେ ଯେମିତି ଗୋଟେ ଗୋଟେ ଅଂଶ ଯେତେ ଯାହାଲେ ଆ
ହଁ ସେଇଟା ବି ମୁଁ ଜାଣିଚି କିନ୍ତୁ ତମ ଛୋ ଛୋଟବେଳୁ ଛୋଟବେଳୁ କାହାର ଯେତେ ଏବେ ତମେ ଏଇଟା କେବେଠୁ ନେଲଣି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
ଆଚ୍ଛା ତା ପୂର୍ବରୁ ଯେତେବେଳେ ଛୋଟ ଥିଲ ତାପରେ ତମେ ସେତେବେଳେ କାହାକୁ ବେଶୀ ମାନୁଥିଲ ମାନେ ଥାଆନ୍ତି ନା ଏମିତି ମୁଁ କିଏ ଶିବ ଙ୍କୁ ମାନନ୍ତି କିଏ ହନୁମାନ କିଏ ରାମ ଏମତି
ସମସ୍ତଙ୍କୁ ସମସ୍ତଙ୍କୁ ସମସ୍ତଙ୍କୁ ସବୁବେଳେ ଛୋଟବେଳୁ କେବଳ ହେ ପ୍ରଭୁ ହେ ଭଗବାନ ହେଲା ଯେତେବେଳେ ଯୋଉ ତାଙ୍କର ନାଁ ପଶିଲା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
ତମେ ବି ମୁଁ ନାହାନ୍ତି ଏବେ ତ ଜାଣି ଗଲେଣି ଆଉ। ।
ଗୋଟେ ସେଥିରେ ଗୋଟେ ଇଏ ନଥିଲା କି ଯୋ ଶ୍ରୀକୃଷ୍ଣ କହିଥିଲେ କି ଆ ଯୋଉଟା ଆଜି ତମର ଅଛି କାଲି ସେଟା କାହାର ଥିଲା। ତାପକାର ହେଇଯିବ ତ ପରିବର୍ତ୍ତନ ସଂସାରର ନିୟମ ବୋଲି
ପରିବାର ଯେହେଟୁ ପମାନେ ଆଉ ଆଉ ଗୋଟେ କଥା ମୁଁ ତ ପଢୁ। ଛି ଏତେ କିଛି ମତେ ଜଣା ନାହିଁ ହେଲା ଜାଣିବାକୁ ଚେଷ୍ଟା କରୁଛି କିନ୍ତୁ ଗୋଟେ କଥା ଯଦି ଆମ ଗୋଟେ କୌଣସି ଜିନିଷ ତ ଆମର ଦ୍ୱାର ହୋଉନି କି କଣ ପାଇଁ ଗୋଟେ। ମାନେ କୁହନ୍ତିି ଦୂରେ ହେଇଯାଉଛି କିମ୍ବା ଆମେ କୁହନ୍ତୁନ ଭଗବାନ ନେଇଯାଉଛନ୍ତି ସେଟା କଣ ଭାବିବା ସେଟା ଅର୍ଥ ବା ଆମ ପାଇଁ ଭଲ ନୁହଁ ସେଥିପାଇଁ ଭଗବାନ ନେଇ ଯାଉଛନ୍ତି। ନଚେତ୍‌ ଆଠୁ କିଛି ଭଲ ଭଗବାନ ଆମ ପାଇଁ ରଖିଛନ୍ତି। ଏଇ ଦିଇଟା ହିଁ କଥା। ଏଇ ଦିଇଟାକୁ ତମେ ଯୋଉଟା ଭଲ ପର ଭଗବାନ ଆମ ପାଇଁ ଭଲ ରଖିଛନ୍ତି ଅଥବା ଏଟା ଆମ ପାଇଁ ଭଲ ନୁହେଁ। ସେଥିପାଇଁ ଏଇ ଜିନିଷ ଟା ଆମର ଦୂରେଇ ଯାଉଚି। ଭାବ ଆ ସବୁବେଳେ ଆମେ ସକାରାତ୍ମକ ଚିନ୍ତାଧାରଣା। ନାଇକି ନକାତ୍ମକ ଚିନ୍ତାଧାରା ରଖିବା ଏତେ ନକରାତ୍ମକ ଚିନ୍ତା ରଖିବା। ହୋଉଚି ହେଇଟା ବାସ୍ ହବାକୁ ଦିଅ। ଚା ହେ଼ଇଗଲା ଚାଲ୍ ଆଉ କିଛି ନାହିଁ। ଆଉ ଏମିତି ତାହାଲେ ତ ମାୟା ବାବି ମାନେ ମାୟା ସଂସାରେ ରହି କହିଲି ଯେତେ ଯାଏ ହେଲେ ବି ପୁଅଟେ ତ। ସାଂସାର ରେ ରହିଛନ୍ତି ବିଭୂତି ବାବୁ
ତ ହବ କିନ୍ତୁ ନିଜକୁ ହିଁ ତାକୁ କଣ କରିବ କଣ୍ଟ୍ରୋଲ କରିବାକୁ ରଖିବାକୁ ପଡିବ।
ହଁ ହବନି ନା ମୁଁ ପାଇଁ ତିନ ରୁ ଏଗାର ଟା ହବ।
ହଁ ଏଟା ଏଟା ସତ କଥା।
ତଥାପି
ସେଇଟା ମୁଁ ଅନୁଭବ କରିସାରିଚି।
ହୁଁ ଯାହା ହୋଉ ମୁଁ ବି କରିଚି।
ମାନେ ମୁଁ, ଯେବେଠୁ ଆଧ୍ୟାତ୍ମିକତା ଇଏରେ ଆସିଲିଣି, ମାନେ ତା'ପରେ ପରେ ମୁଁ ଦେଖିଚି। ମାନେ ସେ ଜିନିଷ ଆମ ସହିତ ଘଟୁଥାଏ। କିନ୍ତୁ ଆମେ ଜାଣିପାରନ୍ତିନି। ଯେବେ ଏଇ ସବୁ ଭିତରେ ତମେ ପଶିବ, ତ ଧୀରେ ଧୀରେ ସେ ଜିନିଷ ତମେ ଜାଣିପାରିବଁ।
ଅଧ୍ୟାତ୍ମିକ ଚିନ୍ତାଧାରା, ରଖିବା ଉଚିତ୍। ଆଉ ଅଧ୍ୟାତ୍ମିକ ବିଷୟରେ ଜା ଜାଣିବା ବି ଭଲ, କିନ୍ତୁ ଆମେ କଣ କରିବା ଆମେ ସମସ୍ତଙ୍କୁ କୁହନ୍ତିନିନା କାଲା ଆଗରେ ମୂଳା ଚୋବେଇଦବା, ଷଣ୍ଢ ଆଗରେ ଭାଗବତ୍ ପଢ଼ିବା ଯୋଉଟା କୁହନ୍ତି।
କିଛି ଗୋଟେ କହିବ, ସେ ଶଳା ତମକୁ ଦୁିନିଆ କଥା କ
ହଁ ବାସ୍, ହେଲେ ତାଙ୍କ ସହିତ କିଛି ଘଟୁଥୁବ। ତାଙ୍କୁ ତଥାପି ଜାଣି ପାରୁନଥିବ। ତା, ହେଲେ କାହିଁକି ଆମର ସମୟରା, ତାଙ୍କ ଆଗରେ ସାରିବା? ଠିକ୍ ନା ଭୁଲ୍ କାଇଁହେଇପାରିବ କୁହ?
କାହାକୁ ବିନା ଏଥିରେ କାହାକୁ କିଛି କହିଆ କଥା ନୁହେଁ। ନିଜେ ନିଜ ହିସାବରେ ରହିବା ଠିକ୍।
ହଁ। ମୋତେ ଯାହା ହଉ ଖୁସି ଲାଗିଲା। ମୁଁ ବେଶୀ ଯେତିକି ଯାଏ ଜାଣିବାକୁ ଚେଷ୍ଟା କରୁଛି, ସେତିକି ସେ ମତେ ବି ପଇସା କେହି ତ ଅଛନ୍ତି, ଯାହା ସହିତ। ହେଲେ କେହି ତ ଅଛ୍ ମୁଁ ଭାବିଥିଲି, ମୁଁ ଯେଉଁ ମାନଙ୍କ ସହିତ ରହୁଚି ମାନେ କଥା ହଉଛି, ସେମାନଙ୍କ ବିଷ୍ ପାଇଲିଣି ଦି ତିନି ଜଣଙ୍କୁ ପାଇଲିଣି। ଯାହା ହଉ ସେଟା ଖୁସି ଲାଗୁଚି, ଯାହା ହଉ ବହୁତ କିଛି ଜାଣି ବାକୁ ମାନେ ଲୋକମାନେ ଅଛନ୍ତି। ଚେଷ୍ କ୍ଷା କରୁଛନ୍ତି, ବେଶୀତିକ
ଏମିତି କି ତମେ ଉଁ ତମେ ଯେମିତି, ତମେ ସେଇ ଜିନିଷକୁ ହିଁ ଆକର୍ଷିତ କରିବ।
ଆହୁରି ଭଲ, ଆମେ ଯଦି ସାଧୁସଙ୍ଗ ଯଉ କୁହନ୍ତିିନି, ସେଇ ତାଙ୍କ ମାନ ସାଧୁ ସଂଙ୍ଗ ଯୋଉ କୁହନ୍ତିନି, ସାଧୁ ମାନଙ୍କ ସଂଙ୍ଗରେ ରହିବ, ତଳ ମାନଙ୍କ ରେ ରହିବ। ଏଇଟା ତ ଆହୁରି ଭଲ ମୋ ପାଇଁ। ଆଜ୍ଞା।
ଆଉ, ତମେ ଏକା ନା ତମ ଘରେ ବି ଆଉ କିଏ ଅଛନ୍ତି, ଆଧ୍ୟାତ୍ମିକଅରେ?
କିଏ ଅଧିକ ମାନେ ସେ ଏଥିରେ। ଆଉ ଘରେ ଯଦି କହିବେ ତ କହିବ ଅଧିକ ଗପୁଛୁ, ସେଗୁରା ବେକାର କଥା।
ଆଁ, ନାଇଁ ନାଇଁ।
ସେମାନେ ରିୟଲି ଟିକେ ଅଧେ ଦେଖୁଛନ୍ତି।
ନାଇଁ ଚେଷ୍ଟା କରି ଚାଲ, ମୁଁ ବି ମାନେ ମୋର ବି ପରିସ୍ଥିତି ସେମତି ଆସିଥିଲା ହେଲା। ଚେଷ୍ଟା କରିବାରୁ ଆସ୍ତେ ଆସ୍ତେ ଆସ୍ତେ, ସେ କୁଂପି ଗୁଡାକି ମାନେ ବଦଳିଲାଣି। ସେମାନେ ଏବେ ମାନେ କହୁଛନ୍ତି, ସପୋର୍ଟ କରୁଛନ୍ତି ହଁ, ଆଗେଇ ଚାଲ।
ଆବେ ଶୁଣୁନ ତମେ ମୁଁ ଉ ମୁଁ ପାଞ୍ଚ ସ କେତେ, ଛଅ ସାତ ବର୍ଷ ହେଇଗଲାଣି। ମତେ ଜର କଣ ହେଇଛି, ଜାଣିନି। ମେଡିସିନ କଣ ମୁଁ ଜାଣିନି।
ହୁଁ।
ମୁଁ ଖାଇ ନାହିଁ କେବେଠୁ? ଏ ମୁଁ ତ ଘରେ ବି କୁହେକ୍ କି ଏସବୁ ବେକାର ଜିନିଷ ଛାଡ। ଶୁଣନ୍ତିନି କିଏ ମୋ କଥା।
ବୁ
ମୁଁ କହିଲି ଛାଡ, ମୁଁ ମୋ ହିସାବରେ ରହିବି, କହିବି କାହିଁ କାହାକୁ? ଏସବ୍ କହିକି ହିଁ କରାଯାଏନି। ନିଜକୁ ହିଁ ଲାଗିବ ଠିକ୍ ସେ କରିବେ ନହେଲେ ନାହିଁ।
ରହିିଲ ଦେହ ଅସୁସ୍ଥ କଥା ଏବେ ତମୁ ପ୍ରତି ଚାଲିଛି। ଆଉ ସେ ମା ମାନେ ବଇଦ ମାନେ ରହୁଥିଲେ ଚେରମୂଳିରେ ଖାଉଥିଲେ। ଠିକ ଅଛି ଏବେ ଯଦି ଆମେ କଣ ଖାଦ୍ୟ ଖାଉଛନ୍ତି ଆମେ ଖାଉଛନ୍ତି ବିଷାକ୍ତ ଖାଦ୍ୟ। ସାର ଅଧିକ ତା ପାଇଁ ତ ଔଷଧ ସେଟାରେ ପ୍ରସ୍ତତି ବି ଆସୁଛି ନକଲି। ସେ ଦେହ ଭଲ କରିବ କଣ ଦେହ ଆହୁରି ଅଧିକ ଖରାପ କରୁଛି କିନ୍ତୁ ଆମେ ଯେହେତୁ ମାନେ ଏଇ ଡାକ୍ତର ମାନଙ୍କ ଉପରେ ମାନେ ଔଷଧ ଉପରେ ଆମେ ପାଠ ପଢଯ୍ୟନ୍ତ
ସେମାନେ ଭ୍ୟାକ୍ସିନ ଦେଇ ଦଉଛନ୍ତି।
ସୃଷ୍ଟି କରି ଦଉଛନ୍ତି ହଁ ସେଟା ବି ଠିକ ଆଉ କଣ କରିବା। ଚାଲିବା ଭଗବାନଙ୍କୁ ନାଁ ନେଇକି ଚାଲିବା।
ଗୋଟେ କିଏ ଡେଇଁଲେ ସବୁ ଡେଇଉଁଛନ୍ତି।
ହ ହବ ତଇ ଭଗବାନ ବୁଝିବେ ନାଇକି?
ହଁ
ଳିଯିବଧ ଚାରି ଲକ୍ଷ ଚଉରାଶ ହଜାର ଚଉରାଶ ହଜାର ବୋଧେ? ଚାଲିଛି ମାତ୍ର ପାଞ୍ଚ ହଜାର ସରିଛି।
ବାସ ଆହୁରି ଆହୁରି ଅଛି ଆହୁରି ବହୁତ ସାରା ଅଛି କିନ୍ତୁ ଲୋକ ଖାଲି କହୁଛନ୍ତିମତି ଏମିତି ଧୀରେ ସେିନ ହିଁ ସବୁ ସରିବ। ନାଇଁ କି ଏକାଥରେ ଯିବ।
ଆହୁରି କୁହନ୍ତି ନା ମଣିଷ ମାନେ ଏଇ ମଣିଷ ଜନ୍ମ ଯିବ ଜମ ବହୁତ ବହୁତ ଦେଇ ଦେଇ ଦେଇ ଦେଇ ଦେଇ ଦେଇ ଭୋଗଲ କ ଇଏ ବି ଆସେ ଠିକ ଅଛି ରାସ୍ତାକୁ ପଛକୁ ଆପଣ ତ ଆମେ ମତେ ଏଇଟା ଖୁସି ଲଖାଇ ଯାହା ହଉ ମୁଁ ଜାଣିନି ମୋର କେତେ ଜନ୍ମ ବିତିଯାଇଛି ଯାହାଉ ଏଇ ଜନ୍ମରେ ମୁଁ ଭଗବାନଙ୍କ ପାଖକୁ ପୁଣିଥରେ ଆପଣେଇ ପାରିଛି।
ହଁ
ଆର ଜନ୍ମରେ ମତେ ବି ଜଣାହଇଛି ଯଦି ଭଗବାନ ଯଦି ମଣିଷ ଜନ୍ମ ଦିଅନ୍ତି ତାହେଲେ ଆହୁରି ମାନେ ଆଗେଇ ଯାଆନ୍ତି।
ହଁ ତମେ ଯଦି କର୍ମ ଭଲ କରିଥିବ ତ ନିହାତି ମଣିଷ ଜନ୍ମ ପାଇବ।
ହଉ କରିବା